ହ୍ୟାଲୋ।
ହାଲୋ।
ହଁ କଣ ସେଇଟା କୋଉ ଥିଲେ ତ କୋଉଠି କଥା ଥିଲା ତ ହଁ ସମ୍ପର୍କ ସମ୍ପର୍କର ମାନେ ଆଜି କାଲିକା ଦୁନିଆରେ କେବଳ ପଇସାକୁ ହିଁ ବୁଝାଏ ନା। ସମ୍ପର୍କର ମୂଲ୍ୟ ଏବେ ପଇସା ହିଁ ହେଇଯାଇଚି।
ସବୁ ମୂଳରେ ପଇସା ପଇସା। ତାର ପଇସା
ହଁ ମାନେ ଏବେ ଯଦି ଜଣେ ମାନେ କିଛି ବି ଗୋଟେ ହେଲ୍ପ କରିବା ପାଇଁ ମାନେ ସାହାଯ୍ୟ କରିବା ପାଇଁ ଚାହୁଁଚି କାହାକୁ। ତା ପରେ ବି ତା ମାଇଁ ତା ମାନେ ମୁଣ୍ଡରେ କୋଉଠି ନା କୋଉଠି ଆସୁଛି କି ଏଁ ମତେ ମୁଁ ଏଇ ଯୋ ଛୋଟିଆ ବି ସାହାଯ୍ୟ ଟା କଲି ତା ବଦଳରେ ମତେ ସେ ପଇସା ଦିଅନ୍ତା କି। କି ତାକୁ ଆଗରୁ ବି କହିଦଉଛି କି ମତେ ପଇସା ଦିଅ ମୁଁ ଆମର କରିଦେଏ ଆଗରୁ ଲୋକମାନେ ଖୁସି ଖୁସିରେ କରିଦଉଥିଲେ। ସମ୍ପର୍କକୁ ଆଗ ରଖିକି କରିଦଉଥିଲେ ସେଇଟା। କି ହଁ ମୋରି ଭାଇଟା ତ କି ମୋରି ଦାଦାଟା ତ କି ମୋରି ସାଙ୍ଗଟା ତ ଏମତି। ଏବେ କଣ ଯଦି ଗୋଟେ ଛୋଟିଆ ସାହାଯ୍ୟ କାହାକୁ କରିବାକୁ ଚାହୁଁ ତା ବଦଳରେ ଭାବୁଛନ୍ତି କି ପଇସା ଦରକାର ଏଇ କାମଟା ପାଇଁ। ହଁ ତମର
ଯୋଉଠି ପଇସା ଦରକାର ଥିବ ସମ୍ପର୍କ ବି ଭାଙ୍ଗିଯିବ କୁହ ନା।
ହଁ ମୋ ରଜ କଥା ଶୁଣିବ? ହଁମ୍ ହଁ। ମୋ ରଜରେ ମୁଁ ସବୁଦିନ ମାନେ ମୋ ମୁଁ ରଜ ଥିବା ପାଞ୍ଚ ଦିନ ପୂର୍ବରୁ, ମୁଁ ସବୁଦିନ ଯିମି, ଡେଲି ଡେଲି ଯିମି ମାର୍କେଟ, ଯାଇକି ଡ୍ରେସ୍ ଖୋଜିମି ଖୋଜିମି ଖୋଜିମି ଖୋଜିମି, ଘରକୁ ଆସିମି ରାତି ନଅଟା। ସାରା ଯାଜପୁର ରୋଡ ସାରା ଡ୍ରେସ ଭର୍ତି ହେଇଛି, ତୋ ପାଖରେ ଡ୍ରେସ୍ ନାଇ ନା? ଆଉ ମୁଁ କହିଲି ମୁଁ କଣ କରିବି ମତେ ତ ମିଳୁନି କିଛି ମତେ ତ ଭଲ ଲାଗୁନି ମୁଁ କରିମି କଣ ମତେ ଭଲ ଲାଗୁନି, ମୁଁ ଆଣିବି କେମିତି, ମାନେ ତିନି ଦିନ ପର୍ଯ୍ୟନ୍ତ ସେଇଟା ଭାବୁଛି କି ଦେଖିବା କାଲି ଆସିମି କାଲି କାଳେ ଆଉ ଟିକେ ଭଲ ମିଳିଯିବ କି କାଲି ଆସିମି କାଲି ଆଉ ଟିକେ ଭଲ ମିଳିଯିବ, ଏମିତି ହେଇକ, ରଜ ମାନେ ଜଷ୍ଟ୍ ପୂର୍ବ ଦିନ, ଆ ଯାଇକି ମୋ ଦେଇକି ନେଇକି ଯାଇଥିଲି ନାନୀ କୁ ଏ ସେ। ସିଏ ମାନେ ମୁଁ ଆଉ ଖୋଜି ପାରିଲିନି, ମୁଁ କହିଲି ତୁ ଖୋଜ, ତୋତେ ଯୋଉଟା ପସନ୍ଦ ହବ, ମୋତେ ଦବୁ ମୁଁ ନେଇକି ପିନ୍ଧିବି ଆଉ, ମୁଁ ନେଇଯିବି ଆଉ। ଏଠୁ ଯାହା ହଉ ସେ ତାର ଖୋଜିକି ଦେଲା, ତା ପସନ୍ଦର ମୁଁ ଦେଖିଲି, ମୁଁ କହିଲି ମୋର ଆଉ ପସନ୍ଦ ବି କରିବାର ନାହିଁ। ତୁ ଦେ ମୁଁ ନେଇ ଯାଉଛି, ସେଇଠୁ ସେ ଗୋଟେ ଡ୍ରେସ୍ ବାଛି ଦେଲା, ଆଣିଲି ତାରେ ଅନଲାଇନରେ ଗୋଟେ ଝିଅ ତ ଜାତି ତ, ଅନଲାଇନ ଆଉ, ଅନଲାଇନରେ ଗୋଟେ ମଗେଇଥିଲି ଗୋଟେ କୁର୍ତିୀ ସେଟ୍ ଟେ ପିନ୍ଧିଥିଲି ତା ସେଟା ବି ଆସିଥିଲା ଏଟା ବି ଆସିଥିଲା କରିଦେଲି ପିନ୍ଧିଲି ବୋଲି ତିନିଟା ରଜ ତିନିଟା ରଜରେ ମୁଁ ଘରେ ଶୋଇକି ଶୋଇକି ରଜଟାକୁ ପୁରା ବିଦା କରିଦେଇଛି। ତାପରେ ଭାବିଲି ଟିକେ ବୁଲିବି ବୋଲି କି ମାନେ ମୁଁ ପାଞ୍ଚଟା ବେଳେ ଉଠିକି ବୁଲିବା ପାଇଁ ଯାଇଥିଲି। ମୁ ଆସିଥିଲି କି ନହିଁ ସାଙ୍ଗେ ସାଙ୍ଗେ ସ ହେଇଗଲାଣି। କଣ କଲି ନା ଘରକୁ ଫେରିକି ଆସିଲି। ପଳେଇ ଆସିଲି, ଆସିକି ରଜ ତ ଶେଷ ଥିଲା। ଘରକୁ ପଳେଇ ଆସିକି ଖାଇ ପିଇକି ଶୋଇପଡିଲି ଶେଷ ହେଇଗଲା ରଜ ପୁରା ଆଉ, ତାପରେ ସେ ଆଗ ସେ ବୟସ ନାଇଁ ଯେ ଦୋଳିରେ ବସିକି ଝୁଲିବା ଇୟେ କରିବା ମୁଁତ ଏଥର ରଜରେ ଟୋଟାଲ୍ ଦୋଳିରେ ବି ବସିନି। କାହିଁକିନା ଆଗରୁ ମାନେ ଥିଲା। ସେ ସମୟ କଣ ନା ଦୋଳିରୁ ଓଲ୍ହେଇବା ପାଇଁ ମନ ହିଁ ହଉନଥିଲା। ଯଦି ବି ଓହ୍ଲେଇ ପଡ଼ୁଥିଲୁ ବହୁତ ସାରା କାନ୍ଦ ମାନ୍ଦ ମୁଁ ବସମି ମୁଁ ଝୁଲିମି ଆଉ ଫେରେ ଅନେଇକି ଥିବ। ଯିଏ ଝୁଲିବା ପାଇଁ ବସିଥିବ ତାକୁ ପୁରା ଅନେଇକି ଏମିତି ଥିବ ସେ ଓଲ୍ହେଇବତ ସାଙ୍ଗେ ସାଙ୍ଗେ ଯାଇକି ମୋ ଜାଗାରେ ମୁଁ ବସି ପଡ଼େ। ଯେମିତି ଆଉ କିଏ ନ ବସି ପଡନ୍ତୁ। ଆଉ ସେ ସମୟରେ ଏତେ ଦୋଳି ଖେଳ ହେଇଯାଇଛି ଯେ ଏବେ ଦୋଳିିକି ଦେଖିଲା ବେଳକୁ ମୁଣ୍ଡ ବୁଲଉଛି ମାନେ ଦୋଳିରେ ବସିଲା ବେଳକୁ ବାନ୍ତି ହେଇଯାଉଛି ଝୁଲାଝୁଲି ନାଇଁ ଏଇଆା ଆଉ। ଆଉ ପିଠା କଣ ଖାଇଥିଲ ରଜର?
ଆମର ପିଠା କରିନଥିଲୁ।
ପିଠା କରିନଥିଲ କାହିଁକି କିଛି ଅସ୍
କୋଉଥି କୋଉଥି କାରଣ ପାଇଁ ଜାଣିଥିବ। କରାଯାଏନି।
ହଁ ସେଇ କାରଣ ପାଇଁ ଆଉ। ହୁଁ। ଏୟା ହେଉଥିବ ଆଣ ହାତ ଗୁରେ କୁହନ୍ତି ଓଡ଼ିଆରେ। ଆଣ ହାତ ହୁଅନ୍ତିନି। କାହାର ଜଣଙ୍କର ଦେହାନ୍ତ ହେଲେ। ତ ସେମିତି କଥା ଆଉ।
ହୁଁ ବର୍ଷିକିଆ ଯାଇନି ଆମ ଜେଜେବାପାଙ୍କର ତ। ତେଣୁକରି ଆମେ ପିଠା ପଣା କରିନୁ ଘରେ ଆଉ ଅପା ହୁଁ ମାମୁଁ ଘର ପିଇସି ଘର ଆଣି ଦେଇଥିଲେ। ପିଇସି ଘର ଆଣି ଦେଇଥିଲେ ପିସି ଘର ମାମୁଁ ଘର ଲୋକ ଦେଇ ଥିଲେ। ହୁଁ। ସାହି ପଡ଼ିଶା ଲୋକ ଏମିତି ଅଛନ୍ତି ଦେଇଥିଲେ ବଡ ମା ବଡ ବାବା ଆଉ। ଡ୍ରେସ୍ କେତେବେଳେ କିଣିଲି ତମେ ଯୋଉ କଣ ଡ୍ରେସ୍ କିଣିବାକୁ ଭଲ ଲାଗେ ତମକୁ?
ଆ ଡ୍ରେସ୍ କିଣିବା ପାଇଁ ଭଲ ଲାଗେ କଣ ଆଗରୁ ଯେତେବେଳେ ତ ଛୋଟ ଥିଲି ସେତେବେଳେ ତ ସବୁବେଳେ ଜିନ୍ସ୍ ଆଉ। ଯେହେତୁ ବଡ଼ ପିଲା ହେଇଗଲେଣି ଆଉ କଣ କରିବା? ମତେ ଆଉ ସେଇଟ ଗୋଟେସ୍ ତ ସୁନ୍ଦର ମଜବୁତ୍ ଆଉ।
ହୁଁ ହ। ତମକୁ ମୁଁ ବବରାଳି ଲାଗୁଛିି? ପ ଭଳିଆ ଲାଗୁଛି। ହ୍ୟାଲୋ ତମକୁ ଅ ଭଳିଆ ଲାଗୁଚି ନା ଝିଅ ପିଲା ଭଳିଆ ଲାଗୁଚି? କି ହ୍ୟାଲୋ।
ହଁ ହ୍ୟାଲୋ।
କୋଉ ଭଳିଆ ଲାଗୁଛି ମୁଁ? ହ୍ୟାଲୋ।
ଝିଅ।
ତମକୁ ମୁଁ କୋଉ ପୁଆପିଲା ଭଳିଆ ଲାଗୁଛି ନା ଝିଅ ଝିଅ ଲାଗୁଛି? ହ୍ୟାଲୋ। ଝିଅ ଲାଗୁଛି ନା?
ହଁ।
କିନ୍ତୁ କିଛି କିଛି ଲୋକ ଅଛନ୍ତି ଯଦି ଫୋନ କଲେ କହୁଛନ୍ତି କି ତମେ ପୁଅ ପିଲା ଟା ବୋଲି କୋଉ ଆଡୁ ମୁଁ ପୁଅପିଲା ଟା ଭଳି ଲାଗୁଛି?
ଝିଅ ତ ଲାଗୁଚି।
ହୁଁ ହୁଁ। ନଁ ଅଛ ଏଇ ଗ୍ରୁପରେ ତ କଲ୍ କଲେ ସେଇଭଳିଆ କହୁ
ଓଃ। ହଁ ନା ନା ନା ନା। ନା ନା ନା ନା ଶୁଣିବା ପାଇଁ ମନ ଦରକାର ଆଉ ବୁଝିବା ପାଇଁ ହୃଦୟ ଦରକାର।
ଓହୋ ଯେ ସେମାନେ ମୁଁ ସେଇଟା ସେମାନଙ୍କୁ କୁହେ କି ମୁଁ ତମମାନଙ୍କୁ ଝିଅ ଲାଗୁ ଛି ନା ପୁଅ ଲାଗୁଛି ସେମାନେ କହନ୍ତି ତମେ ପୁଅ ନା ଝିଅ ମୁଁ କଣ ସେଠି ସେମାନଙ୍କୁ ଉତ୍ତର ଦେଇବି କହିଲ? ହୁଁ।
ହୁଁ ହୁଁ ହୁଁ ସେମାନେ ହୁଏତ ଠିକ ସେ ଶୁଣି ପାରି ନାହାନ୍ତି ତମ କଥା ବୋଧୁଏ।
ମତେ ଶୁଣିକି ବି ସେସବୁ ଭଲ ଲାଗେ ଯାହା ହଉ ମତେ କିଏ ଗୋଟେ ପୁଅ କହୁଛନ୍ତି କି ଗୁରେ ଝିଅ କହୁଛନ୍ତି।
ନାଇଁ ଏମିତି ଏମ୍ ନା ମତେ ଭଲ ଲାଗୁଛି। ଭଏସ୍ ବହୁତ୍ ସୁନ୍ଦର୍। ସ୍ୱର। ହୁଁ। ଆଉ ପଢାପଢି ସରି ଯାଇଛି?
ହଁ ସରିଯାଇଛି ପୁରା କମ୍ପ୍ଲିଟ୍ ପୁରା କମ୍ପ୍ଲିଟ୍।
ମୟ ଆଉ କେବେ ଭାବିଛ ବସିକି? ସେ ସମୟ ଆଉ ଥରେ ଫେରିଆସନ୍ତାନି ମୁଁ ପୁଣି ଥରେ କଲେଜ ଯାଆନ୍ତି ମୁଁ ପୁଣି ଥରେ ସ୍କୁଲ ଯାଆନ୍ତି।
ତମେ ସେ ଶୁନ ତମେ ସେ କଥା କହୁଛ ମୁଁ ଯଦି ବିି ଆ ଆମ ବିଦ୍ୟାଳୟ ମରିଯିବି ଏ କାନ୍ଦି ପକଉଛି।
ହଁ ମାନେ ସେଇ ପା କହୁଛି ସେଇଭଳିଆ ସମ୍ପର୍କ ଟା ଆମର ଜଡିତ ହେଇକି ଥିଲା ସ୍କୁଲ ମାନଙ୍କରେ ସେ ସାର୍ ଙ୍କୁ ଦେଖିଲେ ଆଜି ବି ଆମେ କାନ୍ଥ କଡରେ ଲୁଚି ଯାଉଛୁ। କିନ୍ତୁ ଏବେକାର ଛୁଆ ମାନେ ମାନେ ଏମିତି କି ଏବେ କାର ସମାଜରେ କଣ ହେଇଗଲାଣି ମାନେ ଶିକ୍ଷକ ଆଉ ମାନେ ଛାତ୍ରଙ୍କ ଭିତରେ ଭଲ ପାଇବା ସମ୍ପର୍କ ମାନେ ସେଇ ସମୟର ସେଇ ଯୋଉ ଗୁରୁଜନ ମାନଙ୍କୁ ସେ ଯୋଉ ସମ୍ମାନ ଦବା ଦେଖିକି ତାଙ୍କୁ ଡରିଯିବା ଆଉ ଏବେକାର ଭାବ ସମ୍ପର୍କ ଟା ମାନେ କଣ ହେଇଗଲାଣି କେତେ ମାନେ ବନ୍ଧୁତା। ସମ୍ପର୍କ ହେଇଗଲାଣି ଏମିତିକି ସେଥିରୁ ଭଲ ପାଇବା ସୃଷ୍ଟି ହେଇଯାଉଛି।
ହୁଁ।
ହୁଁ।
ସେ ସତରେ ମାନେ ମନେ ପଡିଲେ ବି ବେଳେ ବେଳେ ବହୁତ କାନ୍ଦି ଲାଗେ।
କେତେ ମାନେ। ନା।
ହଁ ହୁଁ ଆଜି ବି ଆମର ଜଣେ ଗୁରୁମା ଆସିଥିଲା ମୁଁ ଆଜି ବି ଆମର ଭୋଟିଂ ପାଇଁ। ଏ ସବୁ ଗାଁ ଗାଁରେ ବୁଲିକି ମ ସେ ମାନଙ୍କୁ ସର୍ଭେ କରୁନାହାନ୍ତି।
ହୁଁ।
କାଲି କାଲି ଜଣେ ଆମର ଆସି
ହଁ ଆଶ୍ଚଛନ୍ତି ହୁଁ।
ମୁଁ ଦେଖିଲି ଗଲି ମୁଣ୍ଡିଆ ମାରିଲି ସେଇଠୁ ମତେ। କହିଲେ କି ଆଉ କେ ତୁ ବଡ଼ଟେ ହେଇଲୁଣି ତ ମୁଁ କାଲି ସାର୍ କେତେ ବଡ ଟେ ହେଇଗଲିଣି ପୁଣି। ଷ୍ଟାପ ପଣଙ୍କର ଯେତେ ବଡ ହେଇଗଲେ ବି। ଦିନରେ ଆପଣ। ଆପଣଙ୍କ ତଳେ ଆପଣଙ୍କ ଆଶୀର୍ବାଦ ତଳେ ସେ ସେବି ଶୁଣିକି ମୋ କଥା। କଥା କହିଲେ ଆରେ ତୁ କେତେ ସୁନ୍ଦର କଥା କହିଲୁଣୁ। ନାଇଁ ସେ ସୁନ୍ଦର ନୁହେଁ। ଯେତେବେଳେ ତମେ ପାଖରେ ଥିଲି ସେତେବେଳେ ସାର୍ କିଛି ବି ବୁଝି ପାରୁନଥିଲୁ। କାହିଁକି ପଢ଼ୁନୁ ବୋଲି ତମେ ଆପଣ ବାଡାନ୍ତି ଆଉ ଏବେ ତାଙ୍କ ଠୁ ଦୂରେ ହେଇଗଲାଠୁ ଦୁନିଆ ବିଷୟରେ ଜାଣିଲା
ମନେ ପଡୁଛି ହଁ ସେ ଜିନିଷ ସବୁ ବହୁତ ମନେ ପଡ଼ୁଛି ଦୁନିଆ ଟା କଣ ପ୍ରକୃତରେ ବୁଝି ହଉଛି। ସେତେବେଳେ ଶିକ୍ଷକ କଣ ପାଇଁ ବାଡ଼ାନ୍ତି? ମାନେ ପାଠ ପାଇଁ କଣ ପାଇଁ ବାଡ଼ାନ୍ତି ପାଠ ଟା ଆମର ଭବିଷ୍ୟତରେ କଣ କା କାମରେ ଆସିବ ଯେତି ଯଦି ସେତେବେଳେ ଶିକ୍ଷକଙ୍କ କଥା ଅନୁସାରେ ଶିକ୍ଷକଙ୍କ ମାଡ଼ ଅନୁସାରେ ଆଜି ବୋଧେ ଆମେ ବି କୋଉଠି ଓଏସ୍ ଆଇଏସ୍ ଅଫିସର ହେଇଥାନ୍ତୁ।
ସେଟା ସମୟକୁ ମାନେ ସେଟା ଲେଖା ମାନେ ସ ସବୁ ଠିକ ଟାଇମ ରେ ବୁଝି ପାରିବନି, ଠିକ ସମୟରେ କିଛି ବୁଝି ପାରିବନି ସମୟ ଗଲା ପରେ ବିତି ସାରିଲା ପରେ ଘ ତୁ ସାରିଲା ପରେ।
ହଁ।
ଭାବିବ ଯାହା ଆଉ କିଛି ନଥିବ।
ହଁ, ସେଟା ତ ସତ କଥା। ଏମତି ଆଉ।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
ଆଉ? ହଁ, ଆ ଘରର ଭଲ ଅଛି ଘରେ।
ହଁ, ସମସ୍ତେ ଭଲ।
ହଁ, ଘରେ ଘରେ ରେ, ସବୁ ଆପଣଙ୍କର ସାନ ଭଉଣୀ, କି ସେ କଣ କରୁଛନ୍ତି?
ହଁ, ବଡ ଅଛନ୍ତି, ସାନ ସାନ ଅଛନ୍ତି ଯେ
ଦାଦା, ବଡବାପା, ଏମିତି ଆଉ ହଁ ଠିକ କହିଲ। ସେୟା ହେଇଥିବ, ଦାଦା, ବଡବାପା
ଆମର ବହୁତ ବଡ, ଆମର ବହୁତ ବଡ ଅଂଶ। ତ, ଆମର ବହୁତ ବଡ ଅଂଶଟେ। ମତେ ମୋସାଥିରେ ଏଇଟା ଆମ, ମାନେ ଆମ ଗାଁରେ ମତେ କେହି କିଛି କହିପାରିବେନି। ମୋର ଏତେ ବଡ ଭା ଏ ମତେ ଗୋଟେ ଭାଇ ଅଛନ୍ତି ଯେ
ହଁ।
ଆଉ ସତେଇଶ । ଛୋଟ ପ୍ରୋବ୍ଲେମଟା ହେଲା ବୋଲି କି କଣ ଗୋଟେ ମତେ ଦେଖେଇିକି କହିଲା ବାଲା ମୁଁ ଡରେନିକାକୁ ସିଧା ସ କହିଦିଏ ଘରେ।
ହଁ।
ନହେଲେ ସେ ଅନ୍ୟ ମାନଙ୍କୁଠୁ ଶୁଣିକି ଏଠୁ ଫୁଣି ମତେ ଭୁଲ ବୁଝିବେ।
ହଁ ହଁ ସେଟା ସତ କଥା ନୁହେଁ କି।
ସେ କହିଲେ ଯ ସେ ମାନେ ଘରେ କଣ କହିବେ କହିଲେ ଯଦି ତୁ ଠିକ ଥିଲୁ ତୁ ଯଦି
କାଇଁ ଘରେ।
ହଁ ସେଇ ସେଇ ଜିନିଷ ଟା ମୁଁ ଚାହେଁନି ସେଇଟା ମୁଁ ଚାହେଁ କି ଯା ହଁ ସେଇଟା ମୁଁ ଯାଇଁକି ମୁଁ ଯୋଉଟ ମାନେ ଅନ୍ୟମାନାନଙ୍କଠୁ ଶୁଣିବାେକ୍ଷା ଅପେକ୍ଷା ମୋଠୁ ଶୁଣିକି ସେ କ୍ଲିୟର ହେଇଯିବାଟା ଠିକ୍।
ହଁ ସେଟା ତ ସତରେ। ତାପରେ ତମେ କହୁଛ କି ତମ ଠାରୁ ବଡ ବଡ ଭାଇ ମାନେ ତ ଭାଇ ମାନେ ଜାଣିଥିବ ତ ମାନେ କୋଉ ଭଳିଆ ବୁଝନ୍ତୁ କି କି ତୁ କାହିଁକି ଆମକୁ କହିଲୁନି କାହିଁକି ଆମକୁ କହିଲୁ ତା କୁ ଆମକୁ କଣ କାରଣ କଣ ଏ ଏମିତି ସବୁ କହି କହିକି ମାନେ ସିଏ ତ ନିଜେ ପୁରା ରାଗିକି ଇଏ ହେଇଯାଇଥିବେ, ତମକୁ ବି ଏମିତି ସାରା ପ୍ରଶ୍ନ ପଚାରେ ଯେ ତମେ ପୁରା ହଡବଡ ହେଇଯିବ ମୁଁ କଣ ଉତ୍ତର ଦେବି ଦେବି ଏଇଠି। ତ ସେ ସେ ସେ ମାନେ ସମାନ ଯେ ସିଏ ବି କଣ କହିଲା?
ହଁ। କହିଲେ ସେଥିପାଇଁ ମୋର ମାନେ ସତେଇଶର ଭାଇ ଅଛନ୍ତି ବୋଲି ମୁଇଁ ତାଙ୍କୁ ଡରେ। ଟିକେ ମୋତେ କଣ କହିଲା ମାନେ ମୁ ସାଙ୍ଗେ ସାଙ୍ଗେ କହିଦିଏ।
ସ
ଆମର ବହୁତ ବହୁ ମାନେ ଛୋଟ ବୟସରୁ ବହୁତ ବଡ ବଂଶଟେ।
ଇଏ ଭାଇ। ଏଇରେ ସତେଇଶି ଜଣ।
ହୁଁ। ଏମିତି କକା ବବା ସବୁ ତ କକା ବବା ମାନେ ବଡ-
ନା ନା କେବଳ ସତେଇଶି ଜଣ ଭା- ଭାଇ ଯଦି ତମେ ତାହେଲେ କ-